ଆଜ୍ଞା ଶୁଭ ସନ୍ଧ୍ୟା।
ଶୁଭସନ୍ଧ୍ୟା ଆଜ୍ଞା ଶୁଭସନ୍ଧ୍ୟା।
ଶୁଭ ସନ୍ଧ୍ୟା ଭଲ ଅଛନ୍ତି।
ହଁ, ବହୁତ ଭଲ ଅଛି ଆପଣ କେମିତି ଅଛନ୍ତି?
ଆଜ୍ଞା ଆଜ୍ଞା ବହୁତ ଭଲ ଅଛି ଆପଣ ପରିବାର ସମସ୍ତେ ଭଲ ଅଛନ୍ତି।
ହଁ, ଭଲ ଅଛନ୍ତି କଣ କରୁଥିଲେ ଏବେ ତାହେଲେ?
ହଁ, ଏଇ କିଛି ପଢାପଢି ତ ଚାଲିଥିଲା। ଆଉ କିଛି ସମୟ ପରେ ପୁଣି ପଢାପଢି କରିବା। ଆଜ୍ଞା। ହଁ ଏମତି ଉଁ ସରକାରୀ ଚାକିରିୀ ପାଇଁ ପ୍ରସ୍ତ ସ୍ତୁତି ଚାଲି ତ? ସବୁ ବିଷୟରୁ କିଛି କିଛି ତ ଚାଲିଛି ପଢାପଢି ଏମିତି ଆଉ। ଚେଷ୍ଟ
ମୁଁ ଶୁଣ ମୁଁ ଶୁଣିଥିଲି ଆପଣ କ ହଉ। ମୁଁ ଶୁଣିଥିଲି ଆପଣଙ୍କ ବେସରକାରୀ ସ୍କୁଲରେ ଅଁ ଗୋଟିଏ ଶିକ୍ଷକ ଅଛନ୍ତି?
ନା ନା।
ହଁ, ନାଇଁ ମୁଁ ଶୁଣିବାକୁ ପାଇଥିଲି ତ ସେଥିପାଇଁ ଆପଣଙ୍କୁ ପଚାରିଲି। ବେସରକାରୀ ସ୍କୁଲ ଆପଣ ଥିଲେ ତ?
ନା ନା।
ହଁ ତାହଲେ ଏବେ ତାହେଲେ ଏବେ କଣ ପଢାପଢି କରୁଥିଲେ କୋଉ ବିଷୟ ଉପରେ?
ଆଜ୍ଞା। ପଢାପଢି ଏମିତି ଚାଲିଛି ସବୁ ବିଷୟ ଉପରେ। ସବୁ ଟ ବିଷୟକୁ ନେଇକି।
ହଁ
କି ପଢ଼ାପଢ଼ି ତ ଚାଲିଛି ସବୁଦିନ। ପ୍ରତିଦିନ କିଛି କିଛି ପଢ଼ାପଢ଼ି କରିବାକୁ ପଡ଼ୁଛି। ବର୍ତ୍ତମାନ ଏଇ ସାହିତ୍ୟ ଉଁ ପଢୁ ଥିଲି। ପ୍ରତିଦିନ କିଛି କିଛି ତ ପଢିବାକୁ ପଡୁଛି ସବୁ ବିଷୟରେ। ଆଉ ଆପଣ ପଢ଼ାପଢ଼ି କରନ୍ତି?
ହଁ ମୁଁ ବି ବର୍ତ୍ତମାନ ପାଠାଗାରରେ ଅଛି। ପାଠାଗାରରେ ମୁଁ ବି ମଧ୍ୟ ପଢାପଢି କରୁଥିଲି।
ଆଜ୍ଞା ଆଜ୍ଞା।
ଓ
ତାହେଲେ ଆଜି କଣ ଖାଇଥିଲେ ଏବେ? ହ୍ୟାଲୋ।
ଭାରି କଷ୍ଟକର ହେଇଯାଉଛି ତ। ତା ପାଇଁ ଚେଷ୍ଟା ପ୍ରଚେଷ୍ଟା ଜାରି ରଖିବା
ବହୁଳୁ ମାତ୍ରାରେ ମତ୍ର ବଢିବାରେ ଲାଗି ରହିଛି। ଆଜ୍ଞା। କିନ୍ତୁ
କଣ ଖାଇଥିଲେ ଆଜି ତାହେଲେ ଆପଣ ଆପଣଙ୍କ ନିଜ ମଧ୍ୟା ମଧ୍ୟାହ୍ନ ଭୋଜନରେ?
ଆଜ୍ଞା ଆଜ୍ଞା। ଏଇ ଶାଗ ପଖାଳ ହୋଇଥିଲା।
ଆଉ କଣ, ଆଉ କଣ ଦରକାର? ସେଇ ଶାଗ ପଖାଳ ହିଁ ଆମ ଓଡିଶାଙ୍କର ପରିଚୟ, ଗର୍ବର ବିଷୟ।
ଆଜ୍ଞା ଆଜ୍ଞା। ଆପଣ କଣ ଖାଇଥିଲେ?
ମୁଁ ଆଜି ଭାତ, ଡାଲି ଆଉ ମାଛ ଖାଇଥିଲି।
ଆଜ୍ଞା, ଆଜ୍ଞା। ବହୁତ ଭଲ। ଆଉ ଏବେ ତ ସ୍ନାନ ପୂର୍ଣ୍ଣିମା ଗଲା ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ। ତ ଆପଣ ମାନେ ଦେଖିବା ପାଇଁ ସୁଯୋଗ ମିଳିଲା ଆପଣଙ୍କୁ ନା ସମୟ ପରିବର୍ତ୍ତେ ପାରିିଲାନି। ସେ ସୁଯୋଗ ଆସ
କାହଁକି ସେଇ ସ୍ନାନକୁ ସ୍ନାନ ପୂ ପୂର୍ଣ୍ଣିମା ସମୟରେ ମୁଁ ଟ୍ରେନରେ ଆ ଯୋଉ ମାନେ ଯାତ୍ରା କରୁଥିଲି। ସେଥିପାଇଁ ଆଉ ମାନେ କୁଆଡେ ହେଲା ନାହିଁ।
ଆଜ୍ଞା, ଆଜ୍ଞା।
ଟ୍ରେନ ଦ୍ୱାରା ମୁ ଆସିଲି। ସେ ଉତ୍ତରାଖଣ୍ଡରୁୁ ଓଡିଶାକୁ ଆସିଲି ତ ସ୍ନାନ ପୂର୍ଣ୍ଣିମା ସମୟ ଥିଲା। ତ ଟ୍ରେନ ମଧ୍ୟ ବହୁତ ଗହଳି ଥିଲା ତ ହୋଇପାରିଲା ନାହିଁ।
ଆଜ୍ଞା ଆଜ୍ଞା ମୁଁ ମଧ୍ୟ ଏମିତି କାର୍ଯ୍ୟ ଅବସ୍ଥାରେ ରହିଗଲି ଆଉ ଦର୍ଶନ କରି ହେଲାନି ସେ ମହାପ୍ରଭୁଙ୍କ ସ୍ନାନ ହ ଦେଖି ହେଲାନି ଟିକେ କଷ୍ଟ ଲାଗିଲା ଚେଷ୍ଟା କରି ଭେଟିବା ଆଗକୁ ନିହାତି ଭାବରେ ଏ ଯୋ ଶ୍ରୀ ଜଗନ୍ନାଥଙ୍କ ରଥ ଉମ ଯାତ୍ରା ତାଙ୍କ ମାଉସୀଙ୍କ ଘରେ ନେଇ ଛାଡିବା। ସେ ବିଶାଳ ବଡ ଯାତ୍ରା। ରେ ସାମିଲ ହବା ପାଇଁ ଚେଷ୍ଟା କରିବା।
ନିଶ୍ଚୟ ନିଶ୍ଚୟ। ନିଶ୍ଚୟ ମୁଁ ବି ମଧ୍ୟ ଚେଷ୍ଟା କରୁଛି ଯେ ନିଉତି ଆସନ୍ତା ବର୍ଷ ଯେମିତି ହେଲେ ବି ମାନେ ଜଗା ଦର୍ଶନ କରିବି। ଆଉ ଜଗା ମ ଜଗା ର ସେଇ ଅଭଡ଼ା ମହାପ୍ରସାଦ ତ ଖାଇକି ଆସିବି କଣ ପାଇଁ ସେ ଅଭଡ଼ା ଟିକ ପେଟରେ ପଡିଗଲେ ଯେମିତି ଲାଗେ ବହୁ ଜନ୍ମରୁ ମୁକ୍ତି ମିଳିଗଲା। ଆପଣ ତ ଜାଣିଥିବେ ଅଭଡ଼ାର କେତେ ମାନେ ମୂଲ୍ୟ ରହୁଛି।
ଏ ମାନେ ବହୁତ ତାର ସ୍ଵାଦ ଟା ଭାରି ଭିନ୍ନ ପ୍ର କାରର ସେ ସ୍ଵାଦ ଆଉ କୋଉଠି ମଧ୍ୟ ମିଳେ ନାହିଁ।
ଆପଣ ଯେମିତି ଜାଣିଥିବେ ସେଗୁଡାକ ମାନେ ଯେତେବେଳେ ରୋଷେଇ ହଉଛି ରୋଷେଇ ଶାଳରେ ତାଙ୍କର ଉପରୁ ତଳ ଯାଏ ମାନେ ପୁରା ବସୁଛି ହଣ୍ଡା ବସୁଛି। ଆଗ ଧୀରେ ଧୀରେ ଉପର ହଣ୍ଡା ପାଚୁଛି ତାପରେ ଧୀରେ ଧୀରେ ତଳ ହଣ୍ଡା ପାଚୁଛି। ଆଉ ସେଠିକି ଏମିତି କୁହନ୍ତି ଯେ ମାନେ ଜଗନ୍ନାଥ ଆସିକି ସ୍ଵୟଂ ରୋଷେଇ କରନ୍ତି ସେଠି ଯେ ଆମେ ସେଇଟାକୁ ମାନେ ମାନେ ଗୋଟେ ଅଛି ପରମ୍ପରା ବୋଲି ଆମେ ମାନି ନଉଛେ। କିନ୍ତୁ ସତ୍ୟତାଆମେ ଏତେ ଜାଣିନାହେ କିନ୍ତୁ ମୁଁ ବି ଏତେ ସତ୍ୟତା ଜାଣିନାହିଁ କଣ ପାଇଁ ନା ଆମେ ସେଇ ଯେଉଁ ରୋଷେଇ ଭଣ୍ଡାର ଶାଳକୁ ଆମେ କେତେବେଳେ ଯାଇନେ କଣ ପାଇଁ ସେପଟକୁ ଯିବାକୁ ଅନୁମତି ନଥାଏ।
ଆଜ୍ଞା ଆଜ୍ଞା ନିହାତି ଭାବରେ। ତ ଆମକୁ ତ ମୁଁ ବି ଯେବେବି ମାନେ ଖାଇଛି ତ ମତେ ବହୁତ ମାନେ ଆନନ୍ଦ ଲାଗିଲା। ମାନେ ଏମିତି ଲାଗିଲା କି ମୁଁ ସ୍ଵୟଂ ଭଗବାନଙ୍କ ପାଖକୁ ପଳେଇ ଆସିଲି ନା କଣ ଏମିତି ଲାଗିଲା ମାନେ ଅନୁଭବ ହେଲା ଭାରି ସ୍ଵା ଦ ସେ ଅଭଢା ଭାତ ଖାଇବା ତାର ସ୍ଵାଦ ପୁରା ମାନେ ଭିନ୍ନ ପ୍ରକାରର। ଅନ୍ୟ କୌଣସି ଜାଗାରେ କୌଣସି କ୍ଷେତ୍ରରେ ମଧ୍ୟ ଉମ୍ ସେମିତିକା ଖାଇବା ମିଳିନଥାଏ ତ ବହୁତ ଭଲ ଲାଗେ ଯେବେ ମଧ୍ୟ ଯେବେ ମଧ୍ୟ ଯାଉ ତ ସେଇ ଅଭଢ଼ା ଖାଇବା ପାଇଁ ଚେଷ୍ଟା କରୁ।
ସମସ୍ତେ ଆଜ୍ଞା ଆପଣ ସମସ୍ତେ ଯେତେବେଳେ ଯିଏ ବି ପୁରୀ ଆସେ ସେ ଅବଡ଼ା ଖାଇବାକୁ ଆଗ ହିଁ ଆଗ ହିଁ ଆତୁର ହୋଇ ପଡେ। କଣ ପାଇଁନା ସେ ଅଭଡ଼ା ଟିକକ ପେଟରେ ପଡ଼ିଲେ ଯେମିତି ଲାଗେ ମାନେ ପୁରା ପେଟ ଶାନ୍ତି ହୋଇଗଲା। ଯେମିତି ବହୁତ ଦିନର କ୍ଷୁଧା ଥିଲା ତାହା ଏବେ ମେଣ୍ଟ ହେଇଗଲା କଣ ପାଇଁ ନା ସେଇଗୁଡ଼ାକ ବିନା ପିଆଜ, ରସୁଣ, ତେଲ, ମସଲାରେ ପ୍ରସ୍ତୁତ ହୋଇଥାଏ, ଆଉ ଆପଣ ତ ଜାଣିଛନ୍ତି ଭଗବାନଙ୍କ ଘରେ ଭଗବାନଙ୍କ ପାଖରେ ଛପନ ଭୋଗ ଲାଗି ହୁଏ। କିନ୍ତୁ ଛପନ ଭୋଗ ଜାକ ତ ଆମେ ଖାଇପାରିବାନାହିଁ, ଆମକୁ କେବଳ ସେମାନେ ଅବଢାରେ ଆମେ ମୁଁ ଟିକେ ପନ୍ଦର ଦିନ ତଳେ ଆମେ ପୁରୀ ଯାଇଥିଲୁ, ମୁଁ ଏବଂ ମୋର ଜଣେ ସାଙ୍ଗ, ଆମେ ପୁରୀ ଯାଇଥିଲୁ, ତ ସେଠାରେ ଆମେ ଗଲୁ ସେ ଯୋଉ ଆନନ୍ଦ ବଜାରେ ଅବଡା ମିଳୁଛି ନା, ଅବଡା ଆନନ୍ଦ ବଜାରରୁୁ କିଣିବା ପାଇଁ ଗଲୁ। ମୂଲ୍ୟ ଥିଲା ଶହେ ଟଙ୍କା। ତ ଶହେ ଟଙ୍କାରେ ଆମେ ପାଇଥିଲୁ, ସେ ଯୋଉ କୁହନ୍ତି ଅର୍ଣ୍ଣ ଡାଲି, ବେସର, ମହୁୁର ଆଉ ଗୋଟିଏ କଣ ତରକାରୀ ଥିଲା? ସେଇଟାକୁ କଣ କହୁଥିଲେ, ମୁଁ ଭୁଲି ଯାଇଛି। ଆଉ କ୍ଷୀରି ଦେଇଥିଲେ। କ୍ଷୀରି ଟାକୁ ଆମେ ନିଜେ କିଣିଥିଲୁ, କ୍ଷୀରିର ଗୋଟାକର ମୂଲ୍ୟ ଥିଲା ପଚାଶ ଟଙ୍କା, ହେଉ ପଛ ସେଇ ଗୁଟାକ ଛୋଟିଆ ପାତ୍ରରେ ଦଉଥିଲେ। ପଚାଶ ଟଙ୍କା କୁ ନେ ଠିକ୍ ଥିଲା। ମାନେ ଟେଷ୍ଟ ଅନୁସାରେ ସ୍ଵାଦ ଅନୁସାରେ ବହୁତ ବଢିଆ ଥିଲା। କଣ ବିନା ଜଗନ୍ନାଥଙ୍କ ପାଖରେ ଏଗୁଡାକ ମିଳିବା ବହୁତ୍ ଅମୂଲ୍ୟ ତ ସେମାନେ ଯେତିକି ବି ପଇସା ସେମାନେ ମାଗିବେ ଆମେ ଦବାକୁ ପଡିବ। କଣପାଇଁ ଆମ କଣ ପାଇଁ ନା ଆମେ, ସେ ଅବଢା ଟିକେ ଖାଇବା ପାଇଁ କିମ୍ବା ସେ ପ୍ରସାଦ ଛପନ ଭୋଗ ଟିକେ ଖାଇବା ପାଇଁ ସେଠିକି ଯାଉଚେ। ଆଉ ଆପଣ ଜାଣିଥିବେ, ପୁରୀର ଫେଣି ଗଜା ଏଇଗୁଟା ସବୁ ବିଶ୍ଵ ପ୍ରସିଦ୍ଧ। କଣ ସବୁ କେତେ-କେତେ ସ୍ଵାଦ ର ବି ବିକ୍ରି ହଉଚି।
ନିହାତି ଭାବରେ ବହୁତ୍ ସ୍ଵାଦ ଆଜ୍ଞା-ଆଜ୍ଞା ବହୁତ୍ ସ୍ୱାଦ, ଆଉ ବହୁତ୍ ଲୋକ ଇ ଇଚ୍ଛା ପ୍ରକାଶ କରନ୍ତି ଯିବା ପାଇଁ ସେ ଜାଗାକୁ, ଆଉ ସେ ସ୍ଥାନର ମାନେ ଅଭୁଲା ମାନେ ସ୍ମୁତି ଗୋଟେ ରହିଯାଇଥାଏ, ଆମେ ଯେବେ ମଧ୍ୟ ଯାଉ ସେ ସ୍ଥାନକୁ। ଆଉ ଯେତେ ଥର ମଧ୍ୟ ସେ ସ୍ଥାନକୁ ଯାଉ ଲାଗେ କି, ନା ଆଉ ଗୋଟେ ଥର ଆସିବି ନିଶ୍ଚୟ ଆସିବି, ମନକୁ ବାରମ୍ବାର ଏମ୍ ତି ଆସିଯାଏ। ଏଁ କଥାଟି, ଆଉ ବହୁତ୍ ଭଲଲାଗେ ଯେବେ ମଧ୍ୟ ଯାଉ। ଆଉ ଅଭଢା ତ ସମସ୍ତେ ଇଚ୍ଛା ପ୍ରକାଶ କରନ୍ତି ଖାଇବା ପାଇଁ, ଆଉ ଯେ ଯିଏ ବି ମଧ୍ୟ ଖାଆନ୍ତି ତ ବହୁତ ଆନନ୍ଦ ସହିତ ସେ ଭୋଗଟା ଅ ଖାଆନ୍ତି ବହୁତ୍ ତାର ସ୍ଵାଦଟା ଭାରି ଭିନ୍ନ। ଆଉ ଆମେ ବୋଲି ନୁହଁ, ଅ ଉ ଯେମ୍ ତି କହିବି, ଆଉ ଚାରି ଧାମରୁ ଗୋଟେ ଧାମ ଆମ ମୁ ଓଡିଶାରେ ରହୁଚି ତ, ଯେହେତୁ ଆମେ ଏ ଓଡିଶାର ଛୁଆ ତ, ଆମକୁ ଭାରି ଗର୍ବ ଲାଗୁଛି। ବାହାରୁ, ବାହାର ରାଜ୍ୟର ଲୋକମାନେ ଏଁ ବହୁତ୍ ଦୂର ଦୂରାନ୍ତରୁ ଅ, ଯାନବାହାନ ବ୍ୟବହାର କରି ଆସନ୍ତି। ଆଉ ଅଭଢା ଭାତ ଖାଆନ୍ତି। ଏ ଜଗାଙ୍କ ଦର୍ଶନ କରନ୍ତି ତ ବହୁତ ଖୁସି ଲାଗେ, ଯେ ଯୋଉ ମାଟିରେ ଆମେ ଅଛୁ, ସେ ମାଟିର ଗର୍ବ, ଅ ତାଙ୍କରି ଦର୍ଶନ କରିବା ପାଇଁ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦେଖିବା ପାଇଁ ତାଙ୍କର କିଛିଟା ଅ ଦୃଶ୍ୟ ନୀଳା ଏ କିଛି ତାଙ୍କରି କଥା ଜାଣିବା ପାଇଁ ଶୁଣିବା ପାଇଁ ଇଚ୍ଛା କରନ୍ତି। ଦୂର ଦୂୁରନ୍ତ କାହିଁ ଦୂରରୁ ଆସନ୍ତି ଲୋକେ, ବହୁତ୍ ଭଲ୍ ଲା କିଏ ଆନନ୍ଦ ନିଅନ୍ତି। ତ ମନରେ ମାନେ ବହୁତ୍ ଭଲ ମାନେ ଗର୍ବ ଲାଗେ। ଆ ଖୁସି ଲାଗେ ଜାଣି ଯେ, ଯାହଉ ଆମେ ଓଡିଶାର ଛୁଆ। ଆଜ୍ଞା ଆଜ୍ଞା।
ପୁରୀ ଯାଇଥିବେ ଆପଣ ବି ଏମିତି ଅନୁଭବ କରୁିଥିବେ, କି ଯେତେବେଳେ ଆପଣ ବସ୍ ଦ୍ଵାରା ହୋଉ କିମ୍ବା ଟ୍ରେନ୍ ଦ୍ଵାରା ହୋଉ ଆପଣ ଯେତେବେଳେ ଯାଇକି ପୁରୀରେ ପହଞ୍ଚିଥିବେ ତ ସେତେବେଳେ ଆପଣଙ୍କୁ ଗୋଟଏ ମାନେ ଏମିତି ଲାଗୁଥିବ ଯେ ଯାହା ହୋଉ ମୁଁ ଗୋଟେ କୋଉ ବଡ଼ ଧାମକୁ ପଳେଇ ଆସିଲି। ଆଉ ଜଗନ୍ନାଥଙ୍କ ପାଖକୁ ଆସିଗଲି, ଆଉ ମୁଁ ମୋ ନିଜର ଦୁ ଖରେ ମାନେ ଦୁଃଖ ସବୁ ଜଣେଇ ପାରିବି ମନ ଖୋଲିକି। ତ ଆମେ ସେମିତି କରିଥିଲୁ ଆମେ ଯେତେବେଳେ ଓହ୍ଲେଇଲୁ ଆମକୁ ବି ମଧ୍ୟ ସେମିତି ଲାଗିଲା। ତ ଆମେ ଯେତେବେଳେ ପୁରୀରେ ପହଞ୍ଚିଲୁ ସବୁ ଦର୍ଶନ ହେଲା ସବୁ ଠିକ୍ ଠାକ୍ ରେ ସବୁ ସରିଲା। ତାପରେ ଆମେ ଗୋଟେ ଜାଗାରେ ଠକାମିରେ ପିଡିଲୁ ଆପଣ ଯେମିତି ମୁଁ ଯୋଉ କହିଲି ଫେଣିି ଗଜା ଫେଣି ଗଜା କିଣିଲା ବେଳେ ଆମେ ଗୋଟେ ଜାଗାରେ ଠକାମିରେ ପଡି ଗଲୁ, ମୁଁ ଆଉ ମୋ ସାଙ୍ଗ କଣ ପାଇଁ ନା ଆମେ-ଆମେ ଯେହେତୁ ମାନେ-ମାନେ ସ୍ଥାନୀୟ ଲୋକ ନୁହଁ ତ ଆମକୁ ସେମାନେ ଫାଷ୍ଟ ଗଜା ଫେଣି ଗଜାର ଦାମ୍ କହିଲେ ଗୋଟିଏ ମାନେ ନିମ୍ନ କ୍ୱାଲି ନିମ୍ନ ମାନ କ୍ଵାଲିଟି ର ଥିଲା ତାର ଦାମ୍ କହିଲେ ଦୁଇଶହ ସ ସତୁରି ଟଙ୍କା କେଜି କୁ ତ ଆମେ କହିଲୁ କେଜି କୁ ଦୁଇଶହ ସତୁରି ଟଙ୍କା କୋଉଠି? ମାନେ ସେଗୁଡାକ ପୁରା ମାନେ ପୁରା ହାର୍ଡ ମାନେ ପୁରା ପଥର ଟାଇପ୍ ର ଥିଲା। ସେଗୁଡାକ ଫେଣୀ ଗଜା ଗୁଡାକ ସେଗୁଡାକ ପାଟିକୁ ବି ଏତେ ସ୍ଵାଦିଷ୍ଟ ଲାଗୁନଥିଲା। କାର ଆମେ ଗୋଟେ ତାଡୁ ମାଗି ଆଣିକି ସ୍ୱାଦ କରିଥିଲୁ କିନ୍ତୁ ସେଗୁଡାକ ଏତେ ଭଲ ନଥିଲା। ତାପରେ ମୋ ସାଙ୍ଗରେ ଯିଏ ଥିଲା ସେଏ କହିଲେ ହଁ ନେଇଯିବା ବର୍ଷା ଆସିଲାଣି ଆଉ କୁଆଡେ ଖୋଜିବା। ତ ମୁଁ କହିଲି ନା ତାକୁ ଆଗକୁ ଯିବା ଆଗକୁ ଗଲା ପରେ ସେ ଆଉ ଗଲାନି ସେଇଠୁ କିଣିଦେଲା। ସେଟୁ କିଣି ସାରିଲା ପରେ ଆଉ ଆମେ ମୁଁ ଆଉ ଗୋଟେ ଜାଗାରୁ କିଣିଲି। ତ ମୁଁ ଆଉ ଗୋଟେ ଜାଗାରୁ କିଣିଲି ଜମା ରେଟ ଥିଲା ତାର ଜମା ଦେଢଶହ ଟଙ୍କା। ଦେଢ଼ସ ଟଙ୍କାରେ ବହୁତ ବଢିଆ ଥିଲା ପାଟି ମଧ୍ୟ ବହୁତ ସ୍ଵାଦ ଲାଗୁଥିଲା ସେଗୁଟାକୁ ପୁରା ଘିଅ ବନି ହେଇଥିଲା ପୁ ମାନେ ପୁରା ବିଶୁଦ୍ଧ ଘିଅର ବନା ହେଇଥିଲା ଯୋଉଟା କି ପାଟିକୁ ବଢିଆ ଲାଗୁଥିଲା ଖାଇବା ପାଇଁ। ଆଉ ପାଖରେ ଦୋଉ ଦୋଉ ତା ମିଳେଇ ଯାଉଥିଲା। ତ ଏମିତି ମୁଁ କିଣିଲି ମୁଁ କିଣିକି ଆଣିଲା ପରେ ସିଏ ମଧ୍ୟ ବିଶ୍ଵାସ କଲା। ହଁ ସେ ମୋତେ ବିଶ୍ଵାସ କଲା ଯେ ନାଇଁ ଏଇ ଫେଣୀ ଗଜା ଗୁଡାକ ମଧ୍ୟ ବହୁତ ପ୍ରକାର ମିଳୁଚି ତେଣୁ ଆମେ ଠକାମି ରେ ପଡିଗଲେ। ତ ଏମିତି ସରିଲା ବର୍ଷା ହେଲା ବର୍ଷା ହେଲା ପରେ ଆମେ ଟିକେ ଗୋଟେ ଜାଗାରେ ତ ପନ୍ଦର କୋଡିଏ ମିନିଟ୍ ପାଇଁ ଯୋଉ ମାନେ ଅପେକ୍ଷା କରିଲୁ ବର୍ଷା ଛାଡ଼ିବା ପର୍ଯ୍ୟନ୍ତ ବର୍ଷା ଛାଡ଼ିଲା ପରେ ଫୁଣି ଆମେ ନିଜ ଗନ୍ତବ୍ୟ ସ୍ଥଳକୁ ଫେରିଆସିଲୁ।
ଆଜ୍ଞା ଆଜ୍ଞା ନିହାତି ଭାବରେ ତାର ସ୍ଵାଦ ତ ପୁରା ଭିନ୍ନ ପ୍ରକାରର କିନ୍ତୁ ହଁ ଯେପରି ଆମେ ବାହାରକୁ ଯାଉ ତ ନୂଆ ନୂଆ ଲୋକଙ୍କୁ ଦେଖୁ ତାଙ୍କ ମାନେ ବ୍ୟବହାର ହୋଉ କିମ୍ବା ଯାନବାହାନ ବ୍ୟବହାର ବ୍ୟବହୃତ କରି ଆମେ ଯେଉଁ ସ୍ଥାନକୁ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଯାଉ ତ ତାଙ୍କେ ମଧ୍ୟ ତ ଆମକୁ ଠକାମିରେ ପକାନ୍ତି ତ ସେଇଭଳି ଭାବରେ ଆମେ ଓଡିଶାର ହେଲେ ମଧ୍ୟ ଯେହେତୁ ଆମେ ପୁରୀର ନୁହଁ ତ ପୁରୀର ଚା ତାଙ୍କର କଥାବାର୍ତ୍ତା ଶୈଳୀରୁ ତାଙ୍କେ ଜାଣି ଦିଅନ୍ତି ଆଉ କିଛି ଅଧିକ ମୂଲ୍ୟ ଅ ଗ୍ରହଣ କରିବା ପାଇଁ ଇଚ୍ଛା କରନ୍ତି ଆଉ।
ହଁ ସେମାନେ ଭାବନ୍ତି ଯେ ଏମାନେ ତ ବାହାରୁ ଆସଛନ୍ତି ତ ଏମାନଙ୍କୁ ଯଦି ମୁଁ ଅଧିକ ଦାମ୍ କହିବି ତ ଅଧିକ ମୁନାଫା ବି ମଧ୍ୟ ମିଳିଯିବ ତ ସେଥିପାଇଁ ସେ ମାନେ ଲୋକ ଦେଖିକି। ଯାହାକୁ ଯେମିତି ମନେରେ ମୂଲ୍ୟ ବତାଇଥାନ୍ତି ଯେମିତି ଯଦି ଆପଣ। ସ୍ଥାନୀୟ ଲୋକ ହେଇଥିବେ ତାହେଲେ ସେମାନେ ତାଙ୍କୁ ପୁରା କମ। ଦାମ୍ ବତେଇବେ ତାଙ୍କ ଭାଷା ଚାଲିଚଳଣି ଆପଣ ଯେମିତି କହିଲେ ଭାଷା ଚାଲିଚଳଣିରୁୁ ମଧ୍ୟ ସେମାନେ। ତାର ମାନେ ଆଚାର ବ୍ୟବହାର ମଧ୍ୟେ ଜାଣିଦେବେ ସେ କୋଉଠିକାର ଲୋକ କେମିତିକା ଲୋକ ସେ ଜାଣିଦେବେ। ହଉ ଆଜ୍ଞା ଆପଣଙ୍କ ସହିତ କଥା ହି ବହୁତ ଖୁସି ଲାଗିଲା ଭାଇ।
ଲାଗିଲା ଧନ୍ୟବାଦ ଭାଇ।
ଧନ୍ୟବାଦ ଧନ୍ୟବାଦ।